ଆଜ୍ଞା, ଆଜ୍ଞା। ଆଜ୍ଞା, ଆମ କଥା ଶୁଭ ଯାଉଛି କି?
ଆଜ୍ଞା, ନମସ୍କାର ଶୁଭୁଚି ନମସ୍କାର।
ସ୍ ନମସ୍କାର, ଆଜ୍ଞା ନମସ୍କାର, ନମସ୍କାର, ନମସ୍କାର। ଆଉ କଣ କେମିତି ହାଲଚାଲ କଣ ସବୁ ଆପଣଙ୍କର
ହଁ ଭଲ ଅଛି, ସବୁ ଠିକଠାକ ଚାଲିଛି। ଠାକୁରଙ୍କ ଦୟାରୁ, ଆଉ ଆପଣ କେମିତି ଅଛନ୍ତି?
ହଁ। ମୋର ବି ଆପଣ ଯଦି ଭଗବାନ ଦୟା ରୁ ସବୁ ଚାଲିଛି ପୁରା, ଆଉ ଚାଲିଛି, ଖୁସି, ଦୁଃଖ, ସୁଖରେ ବି ଚାଲିଛି। କେତେ ଦିନେ ଦିନେ, କେବେଳ ଦୁଃଖ ବି ଆସୁଛି, କେତେ ଦିନେ ଦିନେ, ବି ସୁଖ ବି ଆସୁଛି। ସେ ଜୀବନ ଯୋଉ ଯୋଉ ସାଥିରେ ଯୋଉ ଦିଗରେ ଯିବାଥା ଯାଉଛି ଆଉ
ବାସ ସେଇଟା କଥାରେ ଅଛି କି, କୁହନ୍ତି କି, ଯଦି- ଯ ଆପଣ ଜୀବନ ଯୋଉ ଦିଗରେ ଯାଉଛି, ସେଇ ଦିଗରେ ଚାଲିବାଟା ହିଁ ଭଲ। ଯେମିତି ଆମେ କୁହନ୍ତି, ଆମେ ଯେତେବେଳେ ନଈରେ ଗୋଟେ ଭଲ ଉଦାହରଣ ଯଦି ଆମେ ନବା ମାନେ ଯଦି ଆମେ ପିଲାଦିନେ ଯେତେବେଳେ ଗଣିତ ପାଠ ପଢନ୍ତି। ଆମକୁ କୁହାଯାଏ କି ସମୟ ସ୍ରୋତ ଦିଗରେ ଡଙ୍ଗାଟି ଯାଉଛି, ଆଉ ଏତିକି ସମୟ ନଉଛି, ତାହେଲେ କେତେ ତାର ସୂତ୍ର ଆମେ ମନେ ରଖନ୍ତି ଆଉ ନଦୀର ସ୍ରୋତର ବିପରୀତ ଦିଗରେ ଡଙ୍ଗା ଟି ପ୍ରବାହିତ ହଉଛି, ତାହେଲେ କେତେ ସମୟ ଲାଗିବ ତ ସେଇ? ଅଙ୍କକୁ ଯଦି ଆମେ ମନେ ପକେଇକି ଜୀବନ ସହିତ ତୁଳନା କରିବା ତାହେଲେ ଆମେ ଗୋଟେ ଜିନିଷ ଦେଖିବା କି ସମୟ ସହିତ ଯଦି ବହିବା ସମୟର ଅନୁରୂପରେ ଯଦି ଆମେ ଚାଲିବା। ତାହେଲେ ଭଗାନଙ୍କ ଇଚ୍ଛା ଅନୁରୂପକ ଯଦି ଆମେ ଚାଲିବା ତାହେଲେ ଆମ ଜୀବନ ବହୁତ ଖରେ ଶାନ୍ତିରେ ଭରି ଆମକୁ ଯଦି ଭଗବାନ ଚାହୁଁଛନ୍ତି କି ତମେ ଏଇ ଦିଗରେ ଯାଅ। ଆଉ ଯଦି ଆମ କହିବା ନା ଆମ ଏଟେ ଯୁ ଆମ ଏଇଟ ଭଲ ଲାଗୁନ ତାହେଲେ ଆମକୁ ବେଶୀ କଷ୍ଟ ହବ। ଯେମିତି ଆମେ ସ୍ରୋତର ଅପୋଜିଟ ରେ ଆମେ ଯଦି ଚାଲନ୍ତି ତାହେଲେ ଆମକୁ ଯେମିତି କଷ୍ଟ ହୁଏ ଅଧିକ ବଳ ପ୍ରୟୋଗ କରିବାକୁ ପଡେ ସେମତି ସେଥିପାଇଁ କୁହନ୍ତି ସମସ୍ତେ ତ ସବୁବେଳେ ଜୀବନ ଯୋଉ ବାଟରେ ନେଇକି ଯାଉଛି ଆମେ ସେଇ ବାଟରେ ଚାଲିଗଲେ ଆମ ଜୀବନକୁୁ କଷ୍ଟ ହବ ବନି ଆଉ ଶାନ୍ତିରେ ଆରାମସ ଆମ ଜୀବନ ଅତିବହିତ ହେଇଯିବ।
ଆଜ୍ଞା କାହିଁକ ଭଗବାନ ବି ଯଉ ଡାଇରେ ଭଗବାନ ଯୋଉ ଅଛନ୍ତି ଉପର ବି ଦେଖୁଛନ୍ତି ସେ ବି ଜାଣିଛନ୍ତି ଏଇଡ ଏଇ ଯଦି ଏଇ ଦିଗରେ ବି ଯିବେ କହଲେ ଆପଣଙ୍କ ହଁ କଷ୍ଟ ଆସିବ କେତେବେଳେ କଣ୍ଟା ଆସିବ କେତେବେଳେ ତୁଳା ବେଳେ ନରମ ଆସିବ କେତେବେଳେ କେ ନିଆଁ ବେଳେ ଅଗ୍ନି ବେଳେ ଆସିବ ସବୁ କିଛି ଆସିବ ହେଲେ ଆପଣ ନିଜର ମାନେ ବୟସ୍ଥଳୀରେ ପହଞ୍ଚି ପାରିବେ ମାନେ ପ୍ରପରଲି ପହଞ୍ଚି ପାରିବେ ଆଉ।
ହଁ ଠିକ ସେ ପହଞ୍ଚି ପାରିବି ସେଥିପାଇଁ କହନ୍ତିକି ଆମେ ମାନେ ଯେତିକି ଆଶା କରନ୍ତି। ଭଗବାନ ଆମକୁ କେଇ ଗୁଣା ଅଧିକ ଆଶା କରି ରଖିଥାନ୍ତି। କିନ୍ତୁ ଆମେମାନୋନେ ବୁଝିପାରନ୍ତିନି କି ଭଗବାନ ଆମକୁ ଏଇ ଜିନିଷ କାହିଁକି ଦଉ କିନ୍ତୁ ତାକ ସେ ଆମକୁ ଠିକ ଉପଯୁକ୍ତ ସମୟରେ ହିଁ ଆମକୁ ଦେଇଥିବେ।
ଆଜ୍ଞା ଆଜ୍ଞା ଆଜ୍ଞା।
ନା ଭଗବାନ ଜାଣିଛନ୍ତି କି ଆମ ପାଇଁ କୋଉଟା ଉପଯୁକ୍ତ ଆମେମାନେ ଭାବି ଦିଅନ୍ତ୍ କି ଆମେ ମତେ କାହିଁକି ଏତେ ହେଲାନି ମୋର ସାଲାରୀ ପାଞ୍ଚ ଲକ୍ଷ ହବା ଦରକାର ମୋର ମୁଁ ବହୁତ ଅସୁବିଧ ରହୁଛି ମୋର ପରିବାର ନାହିଁ ତ ବହୁତ ସାରା ଇଚ୍ଛା ଆମ ମନରେ ଆମକୁ ଧାରୁଥାଏ କିନ୍ତୁ ଭଗବାନ ଆମକୁ ଉପଯୁକ୍ତ ସମୟରେ ଉପଯୁକ୍ତ ଅ ଆମକୁ ଭେଟି ଦେବେ। ତାଙ୍କୁ ଜଣା ଥାଏ କି ଆମ କୋଉ ସମୟରେ ହଁ କୋଉ ସମୟରେ ଆମର କୋଉଟା ଆମ ପାଇଁ ପ୍ରଯୁକ୍ତ୍ ଯ୍ୟ ସେ ମାନେ ସେଥିପାଇଁ କୁ ଗ ଇଂରାଜିରେ କୁହନ୍ତି କି ଭଗବାନଙ୍କର ଆମ ଯୋଉ ହୋଓ ତାଙ୍କର ଯୋଉ ଅବଦାନ ଟା। ସେଇଟା ହିଁ ପ୍ରକୃତରେ ଅତି ଉତ୍ତମ ହୋଇଥାଏ।
ହଁ ଆଜ୍ଞା କାଇଁ ନା ଖନ୍ତୁ ସେତେବେଳେ ଯୋଉ କୁହନ୍ତି ଆପଣ କୂ ଗୋଟେ କଥା କହଲେ କି ଭଗବାନ କରନ୍ତି ମାନେ ସମସ୍ତେ ଆଶା ପୁରାଣ କରନ୍ତି ଖେଲେ କିନ୍ତୁ କେତେବେଳେ ହେଛି କେତେବେଳେ ମାନେ ଡେରିରେ ହୁଏ କେତେବେଳେ କାହାର କଣ ଶୀଘ୍ର ବି ହେଇଯାଇଛି ତା ନିଜର ଟିକେ ଧର୍ଯ୍ୟ ଟା ଟିକେ ରଖିବାକୁ ପଡେ ଆଉ।
ବାସ ସେଇ ଯୋଉ ପସନ୍ସ ଟା ହିଁ ଆମକୁ ଈଶଵର ବିଶ୍ଵାସ ଥିଲେ ହିଁ ଆମେ ସେ ଧୈର୍ଯ୍ୟ ଟା ରଖିପାରିବା ତେଣୁ କରି ଆମର ବିଶ୍ୱାସ ଉପରେ ଭରସା ଥିଲେ ଆମର ସବୁ ଜିନିଷ ଆମକୁ ସମୟରେ ମିଳିବ ଆଉ ଆମ ଅସମୟ ବୋଲି ଭରସା ହେବ। ଆଉ ଶଙ୍କା ହବନି।
ହଁ ଆଉ ଆ କୁଆଡେ ଆଜି କଣ ସବୁ ଆଜି ଆପଣ କଣ ହାଲଚାଲ ସବୁ କଣ ସବୁ କଣ ଖିଆ ପାଇଁ କଲେ ସବୁ ଆଜି
ଆଜି ଖାଇବା ପିଇବା କଣ ଚାଲିଥିଲା ଆଜି ତ ଗୁରୁବାର ଥିଲା ମା ଲକ୍ଷ୍ମୀ ବାର ଯେହତୁ ପିଲା ଦିନରୁ ଆମକୁ ଓଡିଶା ସଂସ୍କୃତି ସଂସ୍କାର ଆମକୁ ଶିଖେଇ ଦେଇକି ଗୁରୁବାରେ ଦିନ ଆମିଷ ଭୋଜନ କରିବା। ହଁ ତ ସେ କିଛି ନୁହଁ। ସେଦିନ ନୁହଁକି ଆ ଆମେ ତ ଦେଖିକି ବି ଇଚ୍ଛା ହୁଏ ନାହିଁ। କି ନା ଖାଇବାନି ଆଜି ବୋଉଙ୍କ କଥା ମନେ ପଡିଯାଉଛି। ଆଜି ଗୁରୁବାର ଆମ ଖାଇବାନି। ତ ତେଣୁକରି ଆଜି ସାଧା ଉପରେ ଖାଇବା ହେଇଥିଲା। ଆଉ ଭାତ ଡାଲି ସାଧା ତରକାରୀ ଆଉ ଏ ସବୁ ଜିନିଷ ହେଇଥିଲା। କୋବି ତରକାରୀ ଆଉ ଆଚାର ଏ ସବୁ ଥିଲା।
ଓହୋ ମୁଁ ତ ଆପଣଙ୍କର ଓଲଟା ହେଇଗଲି ପୁରା ଆଉ। ଓ ହଁ ଟିକେ କାହିଁ ନାଇଁ ଏ ଟିକେ ରହୁଛି। ମୁଁ ଟିକେ ରହୁଛି ଦୂରରେ ଏବେ ଟିକେ ରହୁଛି। ଏକୁଟିଆ ଟିକେ ରହୁଛି। ଟିକେ ପାଖରେ ବି ଟିକେ ମାନେ ରହୁଛନ୍ତି। କେ ଆମର ମାନେ ବ୍ୟକ୍ତି ଗଣ ରହୁଛନ୍ତି। ହଁ ତାଙ୍କ ଟିକେ ଖୁସିରେ ଟିକେ ଖୁସି ହେଲେ ହେଲେ କିନ୍ତୁ ମୁଁ ସୋମ ମଙ୍ଗଳ ଟିକେ ଛା ଛାଡିକିନା ବାକି ଦିନ ଟିକେ ଖାଏ ହଁ ଟିକେ ଖାଇଦେଲେ ଟିକେ ହଁ ଟିକେ ମାନେ ଘର ଲୋକଙ୍କୁ ଟିକେ ଏତେ ବି ଜଣାଏ ଖାଲି ଖାଇଦେଲେ ହଁ କହୁଛନ୍ତି। ସେଟା ମାନେ ନିଜର ମୁଁ ମାନୁଛି। ମୋର ମୋର ଗୋଟେ ଖରାପ୍ ଏଇଟା ମୁଁ ନିଜ୍ ନିଜେ ମାନୁଛି ହେଲେ ଟିକେ କଣ କରିବା ମନ ଟା
କଣ କରିବା ବାହାରେ ରହିଲେ ଆମକୁ କଣ କରିବାକୁ ପଡିବ ସବୁ ଜିନିଷ ଆଡ୍ଜଷ୍ଟ୍ କରିକି ଚାଲିବାକୁ ପଡିବ ଆମର ସଂସ୍କାର ତି ମାନିକି ଚାଲିବାକୁ ହେଲେ ଆମକୁ ଉପଯୁକ୍ତ ଜାଗା ବି ଦରକାର।
ନିଶ୍ଚିତ ମାନେ କହିବା ଟିକେ କହିବା ଟିକେ କଷ୍ଟ ବି ହେଇଯାଉଛି। ସଂସ୍କୃତି ମାନେଟା ଚା ମାନେ ଚଳି ରହିବା କଣ କହିଲେ କି ମାନେ ଅନ୍ୟ ବ୍ୟକ୍ତି ବି ଯ ଦେଖିଦେବେ ନା ଆରେ ଇଏ କଣ ଏମିତି ଚାଲଲାଣି ସେମିତି ଚାଲଲାଣି ସେଇଟା ତାଙ୍କୁ ବି ମ୍ୟାନେଜ କରିବିନି ନିଜ କୁବି ଚାଲିବାକୁ ପଡୁଛି।
ହ୍ୟାଲୋ ଆପଣ ଟିକେ ଆବାଜ ଟିକେ ଛାଡି ଛାଡି ଛା ଆଛା ଟିକିଏ ଆସିବେ ସେଥିପାଇଁ।
ହଁ ନା ମୋର ଟିକେ ନେଟୱାର୍କ ଟିକେ ଦୁର୍ବଳ ରହୁଛି ତ
ଆଜ୍ଞା ଆଜ୍ଞା ହଁ ଏବେ ଏବେ ଏବେ ଠିକ ଅଛି। ଏବେ ଠିକ ଅଛି ଏବେ ଠିକ ଅଛି।
ଆଜ୍ଞା କୁହନ୍ତୁ।
ସେ ଖାଲି କହିବା କଥା କି ସେ ମନ ବି ଟିକେ ଟିକେ ଦୁର୍ବଳ ରହୁଛି ହଁ ଟିକେ ଥରେ ଟିକେ ଟିକେ ସ୍ଵାଦ ଟା ଚାଖି ଦିଅ। ମନ ଟିକେ ଭଲ ଲାଗିବ ଟିକେ ଆଉ।
ହ ହ ହ ଓ ତାପରେ ଆଉ ଗୋଟେ କଥା ହଉଛି ଦେଖନ୍ତୁ ଆମେ ଯଦି ଦେଖିବା ଆମିଷ ଖାଇବା ଟା ଯେତେ ଟେଷ୍ଟି ସେତେ ସୁସ୍ୱାଦୁ ଆଉ ତାକୁ ବନେଇବାଟା ବି ସେତେ ସହଜ। ବାକି ଆପଣ ସାଧା ଜିନିଷ ବନେଇବା ପାଇଁ ବହୁତ କଷ୍ଟକର।
ଆଜ୍ଞା ସାଧା ଦେଖନ୍ତୁ। ଏକ ହଉଛି ଆମିଶର କଣ କହିଲେ ଆମିଶର କଣ କହେ କି ମାନେ ଭାତ ସାଙ୍ଗରେ ହଁ ଆମିଷ ହେଇଗଲେ ଠିକ ଅଛି ସରିଲା ଏଇଟା ଆମର ଖାଦ୍ୟ ଟା ହେଇଗଲା ପ୍ରାୟ କିନ୍ତୁ ଆପଣ ସାଧା ରେ ଟିକେ ଭାତ ଡାଲି ଭଜା ହଁ କାମ ସରିଲା ହେଲେ ଏଥରେ ଭାତ ଡାଲି ଭଜା ତରକାରୀ ଟିକେ ନହେଲେ
ତିନିରୁ ଚାରି ପ୍ରକାର ତିନିରୁ ଚାରି ପ୍ରକାର ନହେଲେ ନହବ।
ସ ଆପଣ ଠିକ କଥା କ
ହଁ ତେଣୁ କରି ସେଠି। ପାଇଁ ମାନେ ସାଧାରଣତଃ ଆମର ଦୂର ଦୂରାନ୍ତରେ ଆଉ ଯିଏ ସୁବିଧା ବେଶି ନ ମିଳେ ପିଲାମାନେ ପାଠ ପଢିବା ସମୟରେ ଉପଯୁକ୍ତ ବାଛନ୍ତି କି? ଆରେ କିଛି ନାହିଁ ଆମିଷ କରିଦେଲେ ଆମକୁ ବହୁତ ସହଜରେ ହେଇଯିବ। ଆଉ ବହୁତ ଜଲଦି ହେଇଯିବ ଆଉ ବହୁତ କମ ସମୟ ଭିତରେ ଆମେ ବାହାରେ ରହୁଛନ୍ତି ଯେହେତୁ? ଆମ ଡିଉଟି ହଉ କି ପାଠ ପଢା ହଉ ତା ସହିତ ଆମେ ତାଳମେଳ ଖାଇକି ଚଳିବା ପାଇଁ ହେଲେ ଆମେ ଆମିଷରେ ହିଁ ଆମର ସବୁଠୁ ଭଲ ହବ। ଆଉ ମନ ବି ଶାନ୍ତି ରହିଲା ପେଟ ବି ପୁୁରିଲା ଆଉ ଜଲଦି ବି ହେଇଗଲା କାମ। ହ।
ଏଇଟା ତ ନିଶ୍ଚୟ ଠିକ କଥା ଆପଣଙ୍କର।
ଏଟା ପ୍ରତ୍ୟେକ ଛାତ୍ର ଜୀବନରେ ଏଇ ସବୁ ଜୀବନ ଆସେ।
ଆଇ। ଆପଣ ଏଇଠି ଆମର ଯାଇଛନ୍ତିକି ଯୋଉ ଆମର ଯୋଉ କୁହା ଗଲେ କୋଣାର୍କ ମନ୍ଦିର ଯାଇଛନ୍ତି।
ହଁ କୋଣାର୍କ ମନ୍ଦିର ଯାଇଚି ମୁଁ ବହୁତ ଥର ଯାଇଚି ଯେତେବେଳେ ଆମେ ବି ପୁରୀ ଯାତ୍ରା କରନ୍ତି।
ହଁ।
ବାଟରେ ଆମର କୋଣାର୍କ ମନ୍ଦିର ଯିଏ ବି ପୁରୀ ଯାତ୍ରା କରୁଚନ୍ତି ଆମ ଓଡିଶା ବାସୀ ସେ କୋଣାର୍କ ମନ୍ଦିର ଯିବା ଥଏ ସେ ସେ ପୁରୀ ଯିଏ ଗଲା ସେ କୋଣାର୍କ ମନ୍ଦିର ବୁଲିକି ଆସିବ ହିଁ ଆସିବ। ତେଣୁକରି କୋଣାର୍କ ମନ୍ଦିର ବହୁତ ହଁ ବହୁତ। ଥର ମୁଁ ଯାଇଛି ପିଲାଦିନରୁ ଚାରି ରୁ ପାଞ୍ଚ ଥର ଚନ୍ଦ୍ରଭାଗା।
ଚ୍ର ହଁ ଚନ୍ଦ୍ରଭାଗା ଚନ୍ଦ୍ରଭାଗା ବେଳାଭୂମି ରେ ସେଇଟା ଆମର ଅଛି ମାନେ କଣ ଆମ
ହଁ ହ।
ଆଜ୍ଞା।
ତ ସେଇଟା ଯଦି ଦେଖିବା ଆମେ ତାକୁ ଗୋଟେ ରଥ ସଦୃଶ। ରଥ ରୂପରେ ତାକୁ ମନ୍ଦିରଟିକୁ ବନାଏ। ତ ଆମର କିମ୍ବଦନ୍ତି କହେ କି ସେ ଯୋଉ ତା ଉପର ମୁକଟ ତା ମୁକଟ ଟାକୁ ଯେତେବେଳେ ମାନେ ଇଂରେଜ ମାନେ ଥିଲେ ଆମର ଯେତେବେଳେ କଲୋନିଆଲ ଚାଲିଥିଲା କଲୋନିୟର ଚାଲିଥିଲା ସେତେବେଳେ ଇଂରେଜ ମାନେ ସେଇଟାକୁ କାଢି ଯାଇଥିଲେ କାହିଁକି ନା ସେ ତାର ଯେତେବେଳେ ପୂର୍ବ ଥିଲେ ଆମର ତାକୁ। ତିଆରି କରିଥିଲେ ଯେତେବେଳେ ଆମର ପୂର୍ବଜ ମାନେ। ତା ଉପରେ ଗୋଟେ ଏତେ ବଡ ମାନେ ଚୁମ୍ବକ ରଖିଥିଲେ ଯେ ଚୁମ୍ବକ ପ୍ରଭାବରେ ଆମ ଓଡିଶା ଦେଇକି ସେ ଉପକୂଳ ଦେଇକି ସେ ଯୋଉ କୌଣସି ଉଡାଜାହାଜ ଯାଇପାରୁନଥିଲା ଆଉ ଯେତେବେଳେ ହଁ ଆଉ ତାର ଶକ୍ତି ଚୁମ୍ବକୀୟ ଶକ୍ତି ମାଧ୍ୟକରଣ ଶକ୍ତି ଏତେ ଥିଲା ଯେ ତ ସିଏ ମାନେ ମନ୍ଦିରରେ ସରି ସମୁଦ୍ରରେ ଚାଲୁଥିବା ଆ ଯୋଉ ପଥିକ ଯୋଉ ନାବ ନେଇକି ଆଗରୁ ତ ବହୁତ ଦୂର ଦୂରାନ୍ତରୁ ମାନେ ଇଂରେଜ ମାନେ ଆସୁଥିଲେ ଆମ ଦେଶକୁ। ଓ ଯେହେତୁ ମାନେ ବାହାର ଲୋକମାନେ ବେଶୀ ରାଜୁତି କରିଛନ୍ତି ଆମ ଦେଶରେ। ସମସ୍ତେ ଯେତେବେଳେ ଆସୁଥିଲେ ତାଙ୍କର କୁହନ୍ତି କି କମ୍ପାସ୍ କାମ କରେ ମ୍ୟାାଗ୍ନେଟିକ୍ କମ୍ପାସ ତାଙ୍କୁ ଦିଗ ଦିଗରୁ ଭଟକେଇ ଦିଏ। ତେଣୁକରି ସେମାନେ ରାଗିକି ସେ ଯୋଉ ତାକୁ କାଢି ଦେଇଥିଲେ କହିଲେ ଏଇଟା ଆମକୁ ଡାଇରେକ୍ସନ ଠିକ ସେ ଦେଇ ପାରୁନି ମାନେ ଆମକୁ ହଇରାଣ କରୁଚି। ତ ସେ ଚୁମ୍ବକର ଏତେ ଶକ୍ତି ଥିଲା ଯେ ତାକୁ ସେମାନେ ରାଗିକି କାଢିଦି ଯା
ହଁ ତ ମାନେ ତାର ତାର ତାର ଯୋଉ ଯଉ ଆଟ୍ରାକ୍ସନ ଯୋଉଟା ଅଛି ଆପଣ କମ୍ପାସ ବିଷୟରେ କାମ କରିବନି ଆଉ। ସେଥିପାଇଁ ସେ ଏଇ ଡାଇରେକ୍ସନ ବାହାରକରି ଥିଲେ ଆମର ମାନେ ଏଇଟା କଣ ଲାଙ୍ଗୁଡା ନରସିଂହ ଟାଇମ ରେ ଏଇ ସବୁଇଥିଲା ପରେ।
ହଁ ଲାଙ୍ଗୁଡା ନରସିଂହ ଦେବ।
ଆଜ୍ଞା।
ଆଉ ଆପଣ ଯଦି ଦେଖିବେ ସେ ରକ୍ ଥର ଯୋଉ ଷ୍ଟ୍ରକ୍ଚର ଥିଲା ଏ କୋଣାର୍କ ମନ୍ଦିରକୁ ବନ୍ଦ କଣ ପାଇଁ ରଖାଯାଇଛି? ସେଟା ଆମେ ନେକ୍ସଟ୍ କ୍ଲାସରେ ଡିଶ୍କସନ କରିବା
ଆଜ୍ଞା ହଉ ଆଜ୍ଞା ମୁଁ ଏବେ ଟିକେ ମୁଁ ରଖୁଛି କ ମତେ ଡକେଇଲିଣି।
ଆଜ୍ଞା ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା।
ନମସ୍କାର।